ହ୍ୟାଲୋ
ଟିଂ କେଣ୍ଡେଗ କଣ କରୁଥିଲ କି? ହ୍ୟାଲୋ
ହଁ
ହଁ କଣ କରୁଥିଲା?
ଆ କିଛି ନାହିଁ ବସିଥିଲି ତ ତମେ ଯେ ତମେ କଣ କରୁଥିଲ
କିଛି ନାହିଁ ବସିଥିଲି
ଆଉ ଆଜି ଦିନ ଟ କେମିତିରଲା
ଆଜି ଦିନଟା ମସ୍ତରେ ଗଲା ଆମେ ବୁଲି ଯାଇଥିଲୁ।
ହ ହ ହ କୁଆଡେ ସା
କୁଆଡେ ଅ ପିଲା ସାଲଙ୍କି ଡ୍ୟାମ୍ ଦେଖିଛ ଏଠି ଫୁଲବାଣୀର
ଆଜ୍ଞା ଆଜ୍ଞା
ହୁଁ ସେଠିକୁ ଯାଇଥିଲୁ ବୁଲିବା ପାଇଁ
ଭଲରେ ବୁଲିଲେ
ହୁଁ ପୁରା ମସ୍ତିରେ ଭୁଲିଲୁ
ହୁଁ ହୁଁ ଆଉ ଏହି ତମକୁ ଖାଇବାକୁ କଣ ପସନ୍ଦ
ମୋତେ ଖାଇବାକୁ ଦହିବରା
ଆହ୍ ଦହିବରା ମିଠାରେ
ମିଠା ମୋତେ ମିଠା ପସନ୍ଦ ନାହିଁ
ଆରେ ଆରେ ଭା ଇ ଆଜ୍ଞା ଚଟ ଏ ଚଟପଟାରେ ବି ଦହିବରା
ହଁ ହଁ
ଖାଲି ଏକା ଖାଲି ଦହିବାରା ଏକା
ମତେ ଦହିବରା ହିଁ ପସନ୍ଦ ଆଉ ଗୁପଚୁପ୍ କେତେବେଳେ ପସନ୍ଦ ଲେକିନ୍ ବହୁତ ଗୁ ଦହିବରା ପସନ୍ଦ।
ମୋମୋ, ଚାଉମିିନ, ସୁପ ପକୋଡ଼ ଆ।
ରୋଲ ଭଲ ଲାଗେ।
କେତେବେଳେ କେନ୍ତି ହଁ ଆଜ୍ଞା।
ହୁଁ
ହୁଁ ହୁଁ। ଆଉ ଚକଲେଟ୍ସ୍?
ଡେରି ମିଲ୍କ।
କ୍ୟା ଆଉ ବହୁତ ଭଲ କଥା ଡେରି ମିଲ୍କ ଫ୍ୟାମିଲି।
ହୁଁ।
ଆଁ। ତମ ଫେବରେଟ୍ ପ୍ଲେସ କେଉଟା?
ମୋ ଫେଭରାଇଟ ପ୍ଲେସ୍ ଆମ ମୋତେ ଘରେ ରହିବାକୁ ଭଲ ଲାଗେ।
ଉଁ।
ହୁଁ।
ଆଉ ତମର କିଛି ଫ୍ୟୁଚର ପ୍ଲାନ୍ ଅଛି?
ଫ୍ୟୁଚର ପ୍ଲାନ୍ ଏତେ ସବୁ କଥା ପଚାରନା ଅନ୍ୟ କଣ ପଚାର?
ତମକୁ ଗେମ୍ ଖେଳିବା ପସନ୍ଦ? କି ଗେମସ୍ ମାନେ ଏମତି ମୋବାଇଲରେ ଗେମ୍ ନା ଇଏ ଗେମ୍?
ହଁ ମୋବାଇଲରେ ଗେମ୍ ଯୋଡା ବି ଥିବ ମୁଁ ଖେଳିଦିଏ ଭଲ ଲାଗେ।
ଆଉ ଅଲଗା କିଛି ମାନେ ଯେମତି କିି ଅଲଗା କିଛି ଗେମ୍ ଯେମତି କି ଝିଅମାନେ ଖେଳୁଛନ୍ତି ସେଇଡ଼ା କିଛି ଭଲ ଲାଗେ?
ଜଷ୍ଟ ଲାଇକ୍ ଫି ଫାୟାର ଭଲ ଲାଗେ।
ଏ ମାମା। ତମେ ତାହେଲେ ଫ୍ରି ଫାୟାର ଖେଳୁଛ?
ହଁ ଖେଳୁଥିଲି ବଟ ଏବେ ନାଇଁ।
କାହିଁକି ଭଲ ଲାଗିଲାନି ଏବେ?
ସେମତି କିଛି ନାହିଁ ମନ ସେଇଠି ବହୁତ ରହିଯାଉଥିଲା ଷ୍ଟଡି କମ କରୁଥିଲି ସୋ ବନ୍ଦ କରିଦେଲି।
ଉଁ ହୁଁ ହୁଁ। ତମର ଫେବରେଟ୍ ସବଜେକ୍ଟ କଣ?
ଇଂଲିଶ ଅବିୟସଲି
ଇଂଲିଶ।
ଉଁ।
ବହୁତ ଭଲ।
ତମେତ ଓଡ଼ିଆ ଅନର୍ସ ରେ ନାଁ ବହୁତ ତ ତୁମକୁ ବି ସେମିତି ହେଇଥିବ ଓଡ଼ିଆ।
ଆଜ୍ଞା ଓଡ଼ିଆ ପସନ୍ଦ। ବେଶୀ କରି ଷ୍ଟୁ ଉଁଗୋପ ରାକ।
ଆଚ୍ଛା। ଏ କେତେ ମିନିଟ ପାଇଁ କହିଛନ୍ତି କି?
ତେର।
ଟେନ୍।
ନଅ ଟେନ୍। ଆରିଲା ଅର୍ଚିତା।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
ହଁ।
ତ ଆଜି କୁଆଡେ ଯାଇଥିଲ।
ଆ ଆଜି ଫୁଲବାଣୀ ଆଜି ଫୁଲବାଣୀ ଯାଇଥିଲି ଫୁଲବାଣୀରୁ ଗୋଟେ ପାର୍କ ଗୋଟେ ଅଛି ନାରାୟଣ ପାର୍କ ହେଇକିରି ସେଇଠିକୁ ଯାଇଥିଲି। ହଁ।
ମୁଁ ଆମ ଘର ପାଖ।
ଜାଣିଛି ସେଥିପାଇଁ ତ ଟ୍ରାଏ କରିଥିଲି କଲ ଲାଗିଲାନି।
ଆଚ୍ଛା ତୋ। କିଏ କିଏ ଯାଇଥିଲ।
ମୁଁ ଜଣେ ଏକା ଯାଇଥିଲି। ଘରେ ବସିକିରି ଟିକେ ବୋର ଲାଗୁଥିଲା ସେଥିପାଇଁ ବୁଲିବା ପାଇଁ ପଳେଇଥିଲେ। ସେଟା ଶାନ୍ତି ଥି। ସେଠେ ଭଲ ମ୍ୟୁଜିକ୍ ବାଜୁଥିଲା ସନ୍ ସେଟ୍ ଭଲଥିଲା ସନ ସେଟ୍ ଭଲଥିଲା ଦେଖିବା ପାଇଁ ବହୁତ ସାରା ଝୁଲା ଖେଳିବା ପାଇଁ ମଧ୍ୟ ଥିଲା। ଆଉ ଲାଷ୍ଟ ରେ ଭଲ। ବି ମଧ୍ୟ ଥିଲା ବସିକିରି ଶାନ୍ତିରେ ଭଲ ବି। ଚା ସହିତ। ମାନେ ଚାହା ପିଇ ପିଇ।
ଆଛା।
ତମକୁ କଫି ଭଲ ଲାଗୁଛ ନା ଚା।
ଉଁ ମୁଁ କହିପାରିବିନି ମତେ ସବୁ ପସନ୍ଦ କଫି ବି ପସନ୍ଦ ଚା ବି ପସନ୍ଦ ଲେକିନ୍ ମୁଁ ଏତେ ପିଏ ନାହିଁ।
ଚା ପିଅନି।
ହୁଁ ହୁଁ।
ଚା କେବେ ଇଛା କରିକରି ନିଜେ ବନେଇକିରି ପିଉଛ ନା ଘରେ କହୁଛ ଯେ ଘରେ ବନେଇ ଦଉଛନ୍ତି।
ଦେଖ ଫାଷ୍ଟରେ ତ ମୁଇତ କୋତରି ଟା ଆଚ୍ଛା ମତେ ପିଇବା ପାଇଁ ମନା କରିବେ ଘରେ ବି।
ତମେ ପତଳୀ ଟା ବୋଲି ଚା ପିଇବନି ମୋର ସାଥେ।
ହଁ ହୁଁ ସେମତି। କିଛି ନାଇଁ ଅ ପ୍ରୋବ୍ଲେମ୍ସ ଟିକେ ଅଛି ତ ମନା କରନ୍ତି ଚା ପିଇବା ପାଇଁ ହେଲେ କିନ୍ ମୁଁ ବେଳେ ବେଳେ ଲୁଚିିକରି ପିଇଦିଏ।
ପୁଚିକ। ମାନେ ବାହାରେ ସାଙ୍ଗମାନାନଙ୍କ ସହ। ସେଇଟା।
ବାହାରେ ତ ମୁଁ କେବେ ପିଏ ନାଇଁ ଘରେ ହିଁ ଯାହାବି ଘରେ ହିଁ କରା ଆମର ତ କେତେବେଳେ ମାମା ଦେଖୁନଥିବେ ସେଇ ଟାଇମରେ ମୁଁ ପିଇଦେବି।
ଆଜ୍ଞା ଆଉ କିଛି
ବର୍ତ୍ତମାନ କଣ କରୁଛ ତମେ?
ବର୍ତ୍ତମାନ ବସିିକରି ଚା ପିଉଚି।
ଆଚ୍ଛା ସେ କେବେ ମତେ ପଚାରିଲ?
ହଁ ନାଇଁ ଆଗରୁ ଭାବିଥିଲି ପଚାରିବି ଭାବିଥିଲି।
ଆଚ୍ଛା
ଚା ପସନ୍ଦ କି ବୋଲି ମତେ ଚା ପସନ୍ଦ କି ନାଇଁ ସେଥିପାଇଁ ତମକୁ ପଚାରୁଛନ୍ତି ଚା ଭଲ ଲାଗେ କି ନାଇଁ କହିକିରି ଅଧିକାଂଶ ଅଧିକାଂଶ ଲୋକକୁ ଚା ପସନ୍ଦ ନା ଏ କଫି ପସନ୍ଦ ଏଟା ତମକୁ ପଚାରିଥିଲି ତମକୁ ବୋଧେ ଚା ଭଲ ଲାଗିଥିବ ବୋଲି ଦେଲି।
ଚା ଆଉ କଫି ଭିତରେ ଡିଫରେନ୍ସ କଣ?
ଆ ଚା ବଲେ କାହା ରାଜା ଭୋଜ ଆଉ ଗଙ୍ଗୁ ତେଲି ନାଁ ଶୁଣିଛ
ହୁଁ
ରାଜା ବୋଜ୍ ଯାଉ ଗଙ୍ଗୁ ତେଲି ନାଁ ଶୁଣିଛ
ନାଇଁ ଫାଷ୍ଟ ଟାଇମ୍ ଶୁଣୁଛି।
ଆଛା
ଓକେ ଏ ପ୍ଲେନ୍ କର ଦେନ୍
ହଁ ତା ମାନେ ଉଁ ଚା ମାନେ ମାନେ ଚା ପିଇଲେ କଫି ଟାଣ ଆ ଚା ଆନନ୍ଦିତ ଲାଗେ ଆନନ୍ଦ ଲାଗେ ମୁଡ୍ ଫ୍ରେଶ ଲାଗେ କାମ କରିବା ପାଇଁ ଏନର୍ଜି ମିଳେ ଆଉ କଫି ମାଇଣ୍ଡ କୁ ଟିକେ ସାର୍ପ କରେ ଆଉ ଫୋକ ବଢାଏ ଚା ହଉଚି ମାନେ ଚା କୁ ଟିକେ ଏଞ୍ଜୟ କରି ପିଉଛି ବଟ୍ କଫି କୁ ଏଞ୍ଜୟ କରିଆର ନାହିଁ କଫି କୁ ମୁଣ୍ଡ ଦୁଃଖ ହେଲେ କିମ୍ବା କୌଣସି କାମକୁ ଫୋକସ୍ କରିବା ପାଇଁ ପିଇବାକୁ ପିଇବାକୁ ପଡିଥାଏ।
ସତରେ
ହଁ କେବେ ଚା ପିଅନ୍ତୁ ଶାନ୍ତି ଲାଗିବ ଆରାମ ଲାଗିବ ରିଲାକ୍ସ। ଆଉ କିଛି ଟେନସନ ନାହିଁ ଲେଖା ଲାଗବ ମୁଣ୍ଡରେ। ବଟ କଫି ପିଅ ମାଇଣ୍ଡ ଆଲର୍ଟ ରହିଯିବ ତମକୁ କିଛି କାମ କରେ କରିରେ ଲାଗିବ ଆଉ ସେ କାମରେ ପଶେଇ କରିଥିବ ମାନେ କାମରେ ଧ୍ୟାନ ମନ ଦେଇକ ସେ କାମ କରୁଥିବ।
ଆଛା
ହୁଁ ଆଉ ଚା ଟିକେ ପିଇଲେ ଏତେ ଭୋକ ମଧ୍ୟ ଲାଗିବ ନାହିଁ।
ଓ
ଆଚ୍ଛା ଶୁଣ ବେଶୀ ଚା ସବୁଠ ଭଲ ହଉଛି ଭୋକ ବି ଲାଗିବ ଆଉ ତମର ହେଲଥ ବି ଭଲ ରହିବ ମୁଣ୍ଡ ବି ଭଲ ରହିବ ଏବଂ ମାଇଣ୍ଡ ବି ଫ୍ରେସ୍ ରହିବ।
ହୁଁ
ହୁଁ ଆଉ ପାଠ ପଢାରେ ଟିକେ ହେଲ୍ପ କରିଥାଉଚି କେବେ ହାଲିଆ ଲାଗିଥିବ ପାଠ ପଢା ସମୟରେ କି ବାହାରୁ ଯାଇକି ଟିକେ ଚା ପିଇଲେ ମାଇଣ୍ଡ କୁୁ ବି ଭଲ ଲାଗିବ।
ହୁଁ
ତ ଚା ଏଞୟ ପାଇଁ ଆଉ କଫି କାମ ପାଇଁ ଏତିକି ଡିଫରେନ୍ସ ଅଛି ଦୁଇ ଜଣଙ୍କ ଭିତରେ
ଆଛା ତ ଆଜି କେତେବେଳେ ରିଟର୍ଣ୍ଣ କଲେ ନାରାୟଣୀ ପାର୍କରୁ
ମୁଁ ଏବେ ଜଷ୍ଟ ହବ ଛଅଟା ଅଧେରେ ଗୋଟେ ସନ୍ ସେଟ୍ ବସି ଗୋଟେ ସନ୍ ସେଟ୍ ଦେଖୁଥିଲି। ହଁ
ଫ୍ୟାମିଲି ସହ ଯାଇଥିଲ
ହଁ
ହଁ
ଆଛା
ଶୁଣିଛି ଏବେ ଜଣେ ରହିଲେ ବହୁତ ଖୁସି ମିଳୁଛି ବୋଲିକରି ରିସେଣ୍ଟଲି ଗୋଟେ ସାଙ୍ଗଠାଣିକା ଶୁଣଥିଲି।
ଓ ରିଏଲି
ହଁ ରିଏଲି
ଆକ୍ଚଲି ମୁଁ ବି ଅଜି ଏକୁଟିଆ ଯାଇଥିଲେ ଏକୁଟିଆ ଏକୁଟିଆ ହିଁ ଯାଇଥିଲେ ମୁଁ
ମୁଁ ଗୋଟେ ସାଙ୍ଗ ସେ ଚେବେ କେବେ ରିସେଣ୍ଟଲି ତାଙ୍କୁ ଭେଟିଥିଲି। ତାଙ୍କୁ କହୁଚନ୍ତି ଏକୁଟିଆ ରହିବାର ଟିକେ ମଜା ଅଲଗା କହିଥିଲି।
ତୋ ଫିଲ୍ କେନ୍ତି ହେଲା ଏକୁଟିଆ ରୁହିକି?
ଭଲ ଲାଗିଲା ମାନେ ଟିକେ ଶାନ୍ତି ଲାଗିଲା। ମାଇଣ୍ଡ କି୍ଛି ଟ୍ରେସ୍ ଲାଗିଲା ନାଇଁ। ଭିୱେ ଟା ଏଞ୍ଜୟ୍ କରୁଥିଲି।
ହଁ ନେଚର ସ ନେଚର ସହିତ ଏଞଜୟ କରିବାଟା ଅଲଗା। ତମେ ଯଦି ଫ୍ରେଣ୍ଡସ ମାନଙ୍କ ସହ ଯିବ ତାଙ୍କ ସହିତ ବକ ବକ ହେଇ ରହିବ। ଯଦି ତମେ ଏକୁଟିଆ ରହିବ ନା କଣ ଗୋଟେ ନେଚୁରାଲ ଜିନିଷ ଦେଖିବ। ତ ତମକୁ ସେମାନଙ୍କ ବିଷୟରେ କିଛି ଜାଣିବା ପାଇଁ ପସନ୍ଦ
ଆଜ୍ଞା। ମାନେ ସେ ଗୋଟେ ପକ୍ଷୀର ସାଉଣ୍ଡ ସେଟା ସୂର୍ଯ୍ୟ ଦେଖିବା ପାଇଁ ଭାରି ଭଲଥିଲା ଜଣେ ବସିକରି।
ଆଚ୍ଛା ଆଚ୍ଛା ଆଚ୍ଛା ଓକେ ଅ ଦେନ୍ ବାଏ। ଟାଇମ୍ ଓଭର ।
ହଁ ଏକ ମିନିଟ୍ ଏତେ ଜିଦି କାହିଁକି?
ଟାଇମ୍ ଓଭ।
ଏ ତେର ମିନିଟ୍ ଥିଲା ନା ଦଶ ମିନିଟ୍ ଥିଲା?
ଟେନ ମିନିଟ୍ସ୍।
ଆମେ ଆରେୟା କୁ ବୁଡି ପାରିବ କି?
ନୋ ସରି ହି
ଆରେ ଆରେ
କିଛି ଟାଇମ ପରେ ମେ ବି
ଅଁ ହଁ ହଁ ବାଇଦବେ ଆପଣ କିଏ କହିଚି? ଆପଣଙ୍କର ଭଏସ ବହୁତ ଭଲ ଅଛି ।
ଥ୍ୟାଙ୍କୟୁ ସୋ ମଚ।
ଆଚ୍ଛା ହାଟ୍ ଟା ତାରି ବେଶୀ ଭଲ ଶୁଣାଯାଉଚି। ଥାଙ୍କୟୁ ସୋମଚ ତା ଟ ଆରି ବେଶୀ ଭଲ ଶୁଭାଯାଉଚି।
ଫ୍ଲୋଟିଂ ।
ଓ ସରି
ଓକେ ବାଏ ବାଏ।
ବାଏ ବାଏ।